ଓ।
ନମସ୍କାର।
ନମସ୍କାର କେମିତି ଅଛନ୍ତି।
ହଁ ଭଲ ଅଛି ତମେ କେମିତି ଅଛ।
ହଁ ବହୁତ ବ ଠିକ ଭଲ ଅଛି ଆଉ। ରାତିରେ ଭୋଜନ କଣ କରିଛନ୍ତି।
ହଁ ରାତିି ଭୋଜନ ରୁଟି କ୍ଷୀର ସୋୟାବିନ ଆଳୁ ତରକାରୀ। ଟି।
ଆଚ୍ଛା ବହୁତ ଭଲ କଥା ଆ ମୁଁ ବି ସେଇ ସେମ କଥା କହିବି କି ଆ। ଆଉ ପୋଟଳ ଆଳୁ ରସା ହେଇଥିଲା ରୁଟି ସହିତ ଆଉ କ୍ଷୀର ବି। ଆମର ଯେହେତୁ ଆସେ। ପାଖ ଘର ପାଖରୁ ତ କ୍ଷୀର ବି ଥାଏ ସିଝା କ୍ଷୀର। ପୋଟଳ ଆଳୁ ରସା ରୁଟି ଆମ୍ବ ଏଇସବୁ ଖାଇବା ଖାଇଥିଲି।
ଆଛା କେତେବେଳେ ତମେ ଖାଅ। ଅ ରାତ୍ରି ଭୋଜନ ଟାକୁ।
ଅ ହଁ ମୁଁ ପ୍ରତ୍ୟକ ଦିନ ନଅରୁୁ ସାଢେ ନଅ ଭିତରେ ଖାଇଦିଏ କାରଣ ଘରେ ବି ଯେହେତୁ। ଅ ଅନ୍ୟାନ୍ୟ ଖାଇସାରିଲା ପରେ ବି ଅନ୍ୟାନ୍ୟ କିଛି କାମ ଥାଏ ମା ମାନେ କରିଥାନ୍ତି। ତାଙ୍କ ପାଇଁ ବି ଟିକେ ଶୀଘ୍ର ମୁଁ ଖାଇଦିଏ। ବାକି ସେଇ ନର୍ମାଲି ନଅ ର ସାଢ଼େ ନଅ ଭିତରେ ମୁଁ ସବୁଦିନ ଖାଏ।
ଆଚ୍ଛା ଯେତେ ଜଲଦି ଖାଇଦବ ଘରର ଯେତିକି ସ୍ତ୍ରୀ ଲୋକମାନେ ଟିକେ
ହ
ଆ ତାଙ୍କୁ ସୁବିଧା ହୁଏ ସେ ଜଲଦି କାମ ସାରିକି ଟିକେ ତା ତାଙ୍କର ସୋ ଶୋଇବେ କି ବସିବେ କି ଯାହାବି ତାଙ୍କର
ହ
ହଁ ଇଛା ସେ କିଏ ଷ୍ଟୋରି ପଢୁ କି କିଏ ମେ ମୋବାଇଲରେ କିଛି ଜିନିଷ ଦେଖୁ ଟିଭି ଦେଖୁ ତ ତାଙ୍କ ପାଇଁ ଟିକେ ସୁବିଧା। ତାଙ୍କର ଉ ମନୋରଞ୍ଜନ କରିବା ପାଇଁ ସେ କିଛି କରିପାରିବି ଆଉ ଘରେ ପିଲାମାନେ ଯଦି ଜଲଦି ସେ ସବୁ ନସାରିବେ ତ ତାଙ୍କ ମାନଙ୍କ ପାଇଁ ଅସୁବିଧା ନା।
ନିହାତି ଭାବରେ ସେଇଥିପାଇଁ ତ ମାନେ ମୁଁ ଖରାବେଳେ ଟିକେ ମାନେ ଶୀଘ୍ର ଖାଇବା ପାଇଁ ଚାହିଁଥାଏ। ଆଉ ଶୀଘ୍ର ବି ଖାଇଦ ଇଏ କରିଦେ ଆଉ ଏମିତି ବି ଯେମିତି କହିଲେ କି ଅ ପିଲା ବେଳ କଥା ସେମିତି କିଛି ମନେ ପଡିଗଲା ଯେମିତି କି ଆଉ ମୁଁ ମୋ କ ନିଜ ଲାଇଫ କଥା କହିବି କଲେଜରେ ଯେତେବେଳେ ଆମେ ପାଠ ପଢୁଥିଲୁ। ହୁଁ ତ ସେତେବେଳେ କଣ ଥିଲା କି ମାନେ କଣ ବାଇକ ରେ ଆମେ ଯାଇପାରୁନଥିଲୁ। ଠିକ ଅଛି। ବାଇକରେ ଯାଇପାରିନଥିଲୁ ତ ଆମେ ପ୍ରତ୍ୟେକ ଦିନ ସାଇକେଲ ହିଁ ଯାଉ। ଯେହେତୁ ବହୁତ ଦୂର ନଥାଏ କଲେଜ ତେଣୁକରି ଆମେ ସାଇକେଲ ହିଁ ଯିବାଆସ କରୁ ଗାଁ ପିଲା କିଛି ଆଉ କିଛି ଅନ୍ୟ ପିଲା ବି ଆସନ୍ତି। ତ ହଉଛି ଚାରରୁ ପାଞ୍ଚ ଜଣ ପିଲା ଗାଁରୁ ଆମେ ସାଇକେଲରେ ହିଁ ଯାଇଥାଉ କଲେଜ। ଆଉ କଲେଜ ରେ ସେମତି କ୍ଲାସ ଥାଏ କ୍ଲାସ ବି ସାରୁ ସମ ତ ସାଙ୍ଗ ହେଇକି କ୍ଲାସ କରୁ। ଅ କ୍ଲାସ ସରିଲା ପରେ ମୁ କଲେଜ ପଡିଆ ଥାଏ ଖେଳା ଖେଳି କରିବା ପାଇଁ ମାନେ ସିନିୟର ପିଲାଙ୍କ ସହିତ ଜୁନିୟର ପିଲାଙ୍କ ସହିତ ବି ଗୋଟେ ଗୋଟେ ମ୍ୟାଚ୍ ରଖାଯାଏ କି ମାନେ ଆମେ ପିଲା ସେକେଣ୍ଡ ଅର୍ ପିଲା ସେମାନେ ହଉଛି ଫାଷ୍ଟ ଇଅର୍ ପିଲା। ତାଙ୍କ ମଧ୍ୟରେ ଗୋଟେ ମ୍ୟାଚ ରଖାଯାଏ। ମ୍ୟାଚ ବି ଖେଳଉ ଆଉ ବାକି କଲେଜରେ ଯେମତି ମଜାମସ୍ତି ହୁଏ କ୍ଲାସ୍ ହୁଏ। କ୍ଲାସ ଯେତେବେଳେ ବି ଫାଙ୍କା ଥାଏ ଆମେ ଟିକେ ପାଖ ବଜାରକୁ ଯାଉ ସାଙ୍ଗମାନେ ମାନେ ମିଶିକିନା ସେଠି ଟିକେ ଜଳଖିଆ କରିବା କି ଟିକେ ଆଇସକ୍ରିମ ଖାଇବା ଚାଟ୍ ଖାଇବା ସେ ସବୁ ଖାଇବା ପିଇବା ଟିକେ ହୁଏ। ଆଉ ପ୍ରାୟ ଟାଇମ ତ ଆମେ ମାନେ ବୁଲିବା ପଳାଉ ଯେଓ ପାଖ ମାର୍କେଟ ଯୋଉ ବଜାର ଥାଏ। ଆଉ କଲେଜ ରେ ଯେତେ ବେଳେ କ୍ଲାସ୍ କିଛି ନ ଥାଏ ତ ପାଖ ବଜାର କୁୁ କଲେଜ ପାଖରେ ଯେହେତୁ ବଜାର ଟା ଥାଏ ଆମେ ସେଠକି ଯାଇକ ଟିକେ ବୁଲାବୁଲି କରିକି ଆସୁ। ଆଉ ବହୁତ ମଜାମସ୍ତି ଲାଗେ ସେ ଦିନ ତ ଚାଲି ଯାଇଛି ଯେହେ ତୁ ଏବେ ଖାଲି ସ୍ମୃତିରେ ହିଁ ସବୁ କିଛି ମନେ ପଡୁଛି ବାସ୍ ଏତିକି। ଆଉ ତମ କଲେଜ ଲାଇଫ କଣ କେମିତି? ହଁ।
ଆଛା ମୋର ବି ବହୁତ ସ୍ମୃତି ଅଛି। ମାନେ ଯ ଯୁକ୍ତ ଦୁଇ ଯେତେବେଳେ ମୁଁ ଆମର ଦଶମ ଶ୍ରେଣୀ ପରୀକ୍ଷା ସରିଗଲା ତ ମୋର ଟିକେ ଟିକେ ଆମର ବାଣିଜ୍ୟ ମ ରେ ମୋର ଟିକେ ଇଚ୍ଛା ଥିଲା। ପଢିବାକୁ ଆଉ କି ନ୍ତୁ ଘରେ ଚାହିଁଲେ ମୁଁ ବିଜ୍ଞାନ ରେ ଆଗକୁ ପଢେ। ତ ଯେହେତୁ ସେ ବିଜ୍ଞାନରେ ପଢିଲି ତ ମୋର ଯୋଉ ଇଚ୍ଛାଟା ଥିଲା, ସେ ଜିନିଷ ଆଉ ଇଚ୍ଛା ହେଲାନି ମାନେ ସେ ଲାଇନରେ ବେଶି ଇଣ୍ଟ୍ରେଷ୍ଟ ଦେଇପାଇଲିନି। ତ ଟିକେ ଉଁ ଆଁ ଯିବାକୁ ଏତେ କଲେଜ ଏତେ ଭଲ ଯାଏନି ସେଇ ଟାଇମରେ ତାପରେ ଆସ୍ତେ ଆସ୍ତେ ଯେତେବେଳେ ନିଜେ ଅନୁଭବ କଲି ନା ମୁଁ ଯିବିନି ତାହେଲେ ନିଜର କ୍ଷତି ହବ। ତା କଣ?
ମ୍ୟାମ୍
ହଁ ଆସ୍ତେ ଆସ୍ତେ ଯେତେବେଳେ ମୋ ମାଇଣ୍ଡ ଯେତେବେଳେ ମ୍ୟାଚୁଅର୍ ହେଲା ଆ ସେତେବେଳେ ମୁଁ ପୁଣି ପଢାପଢି ଭଲସେ କଲି ଯାହଉ ଯେମିତି ନାହିଁ ସେମିତି ଯୁକ୍ତ ଦୁଇ ଆମର ଅ ହଁ ସରିଗଲା ତ ତାପରେ ଆମେ ସେଇ ଯୋଉ ସହର‌ରେ ରହୁଥୁଲୁ ତ ଆମର ସେ ସହରରୁ ପୁଣି ବାପାଙ୍କର ସରକାରୀ ଚାକିରୀ ଥିଲା ତ, ତ ସେ ଆଉ ଗୋଟେ ଜାଗାକୁ ସ୍ଥାନାନ୍ତରିତ ହେଲେ ତ ପୁଣି ସେଠି ଆମର ଅ କଲେଜ ପୁଣି ଚେଞ୍ଜ କରିବାକୁ ପଡ଼ିଲା ତ ଅ ତା ବାପାଙ୍କର ଯୋଉ ଚାକିରୀ ଫଳ ରେ ଆମର ଟିକେ ଅସୁବିଧା ହୁଏ କି ଏଠୁ କି ସେଠୁ ସାତ୍ ସ୍ଥାନାନ୍ତରିତ ହବାକୁ ପଡେ। ତ ସ୍କୁଲ କଲେଜ ବି ଆମକୁ ଚେଞ୍ଜ କରିବାକୁ ହୁଏ। ଆଉ ହଁ ତ ପୁଣି ଯୁକ୍ତ ତିନି ଆଉ ଗୋଟେ କଲେଜରେ ପଢିଲି। ତ ସାଙ୍ଗମାନେ ଯୋଉ ଥିଲେ ସେମାନଙ୍କଠୁ ଟିକେ ଦୂରେଇ ଆସିଲି। ଏଁ ପୁରୁଣା ସାଙ୍ଗ ସବୁ ଦୂରେଇ ଗଲେ ପୁଣି ନୂଆ ସାଙ୍ଗ ହେଲେ। ତ ତାଙ୍କୁ ସେମାନଙ୍କ ସହିତ ଟିକେ ମିଶିବାକୁ ଟାଇମ ଲାଗିଲା। କିନ୍ତୁ ଯାହାବି ହଉ ଆଉ ସେଠି ଏ ଭଲରେ ଭଲରେ ପ୍ଲସ୍ ଥ୍ରୀ ବିତିଗଲା। ପ୍ଲସ୍ ଥ୍ରୀ ପରେ ପୁଣି ହେତେବେଳେ ପିଜି ପଢିଲୁ, ପୁଣି ଆମକୁ ବଦଳି କଲେଜକୁ ବଦ ବଦଳି ହେ ମାନେ କରିବାକୁ ପଡିଲା। ଆଉ
ନିହାତି ନିହାତି ବହୁତ ଭଲ କ ଥା କି ଏମତି ସବୁ ତମର ଥିଲା କି ଯାହାବି ହଉ ଟିକ ଟିକେ ମାନେ ଏମତି କଷ୍ଟ କରିବାକୁ ପଡୁଥିଲା ଯେହେତୁ ତ କଷ୍ଟ ତ କରିବାକୁ ପଡିବ, ଯେହେତୁ ବାପାଙ୍କର ଏମତି ଚାକିରୀ ଅଛି ବାହାରେ, ତ ନିହାତି ଭାବରେ ବହୁତ ଭଲ ଥିଲା ଆଉ ବାକି କଣ କହିବି ଆଉ ତାପରେ ପରେ ତ ଯେତେବେଳେ କଲେଜ ବି ସରିଗଲା ଆ ସମସ୍ତେ ଚାକିରୀ ପାଇଁ ମାନେ ପ୍ରିପେୟାରରେ ଆରମ୍ଭ କରିଗଲେ ଆଉ ସେମତି ବି ମୋର ବି ସେମତି ପାଠ ପଢା ସରିଲା ପରେ ପରେ ମୁଁ ପ୍ରଥମେ ଚାକିରୀ କରିବାକୁ ତ ପ୍ରଥମେ ବାହାରିଥିଲି ଆଉ ଯେହେତୁ ମାନେ କଣ ଆମର ଓଡିଶାର ବହୁତୁ ମାନେ କମ ଥାଏ ମାନେ ତାର ସ ଚାକିରୀ ଯୋଉଟା କରିବା ପାଇଁ ବହୁତ କମ ହିଁ ମାନେ ସ୍ଥାନ ଥାଏ କଣ କମ ଭ୍ୟାକାନ୍ସି ଥାଏ ତ ସେଥିପାଇଁ ପିଲା ବି ବହୁତ ଥାଆନ୍ତି କି ମାନେ ସେସବୁ ବ୍ୟତୀତ ଧ୍ୟାନ କିଛି ପିଲା ଦିଅନ୍ତି ଅନ୍ତି ଆଉ କିଛି ପିଲା ଯେହେତୁ ମାନେ ସେସବୁରେ ବହୁତ କମ ପଇସା ବି ଭାବନ୍ତି କି ଆକଚୁଅଲି ହଁ ଓଡିଶାରେ ଯେକୌଣସି ବି ମାନେ ତମେ ଚାକିରୀ କର ଟିକେ କମ ପଇସା ଥାଏ। ତ ଅନ୍ୟ, ମାନେ ଅନ୍ୟ ଯେକୌଣସି ସଂସ୍ଥା ହଉ, ନିଜର କୌଣସି ବେପାର କରିବା କି ଦୋକାନ ଦବା ବା ସପିଙ୍ଗ ମଲ୍ କରିବା ମାନେ, ବାଇକ ସୋ ରୁମ କରିବା, କି ଅନ୍ୟ କୌଣସି ବି ସେଥିରେ ଟିକେ ପଇସା ଟିକେ ଅଧିକ ଥାଏ। ଯୋଉଟା କି ମାନେ ଲୋକଙ୍କୁ ଆଚୁଆଲି ପ୍ରକୃତରେ ଦରକାର ହିଁ ପଇସାଟା ଟଙ୍କା ଟା ରୋଜଗାର ଅଧିକ ହେଲେ ହିଁ ସବୁ କିିଛି ସୁବିଧା। ସୁବଧା ହେଇଯାଇଥାଏ ଜୀବନ ଶୈଳୀ ସବୁ କିିଛି ସୁବିଧା ହେଇଯାଇଥାଏ। ତ ସେଥିପାଇଁ ମାନେ କଣ, ମୋର ସାଙ୍ଗ କଥା ଯ କହିବି। ଆ ତାହେଲେ ବହୁତ ସାରା ସାଙ୍ଗ ଅଛନ୍ତି, ଯୋଉମାନେ କି କିଛି ପିଲା ଚାକିରି କରିଛନ୍ତି ଆଉ କିଛି ପିଲା ନିଜ ମାନେ ପୁରା ନିଜ ସ୍ଵାଧୀନରେ ନିଜେ ହିଁ ସବୁ କିଛି କରିଛନ୍ତି, ମାନେ ଯେମିତି କିଛି ପିଲା ଅଛନ୍ତି, ସେ ସୋରୁମ ମୋର ଗୋଟେ ସାଙ୍ଗଟେ ତାର ସୋରୁମ ହିଁ କରିଛନ୍ତି, ଯେହେତୁ ତାଙ୍କର ମାନେ କିଛି ଅର୍ଥର ଅଭାବ ନଥାଏ। ତ ତାଙ୍କ ମାନେ ଘରୁ କିଛି, ମାନେ ଆଣିକି ଟଙ୍କା ତ ନିଜେ ହିଁ ମାନେ ସେ ସବୁ ମାନେ ଗୋଟେ ବାଇକ ସୋରୁମଟେ କରିଛି। ଗଲା ପରେ ଏବଂ ସେ ଧୀରେ ଧୀରେ ପ୍ରଥମ ପ୍ରଥମ ତ କିଛି ପଇସା ମାନେ ଖର୍ଚ୍ଚ କରିଦେଇଛି ତ, ତାକୁ ସେ ସବୁ ମାନେ ତାକୁ ଆଦାୟ କରିବାକୁ ହେଲେ ତ କିଛି ଟାଇମ ଲାଗିବ, ତାକୁ ଧୀରେ ଧୀରେ ଧୀରେ ଧୀରେ ସେ ଯେମତି ବାଇକ୍ ସୋରୁମ ରଖିଲା, ଧୀରେ ଧୀରେ ଭଲ ବି ମାନେ ତାର ଗଣ ସଂସ୍ଥା ଆଗକୁ ବଢିଲା ଆଉ ଏବେ ପାଇଁ ସେ ବହୁତ ଲାଭବାନ ନ ରହୁଛି, ବହୁତ ବି ମାନେ ଟଙ୍କା ରୋଜଗାର କରୁଛି ଏବଂ ବହୁତ ଖୁସିରେ ବି ଲାଭରେ ଅଛି
ଯାହା ବି ହେଲେ କ ହଁ ହୁଁ ହୁଁ କଷ୍ଟ, କଷ୍ଟ କଲେ, ଯାହା ବିି ହେଲେ ଫଳ ନିଶ୍ଚିତ ଆମକୁ ମିଳିବ ଆଉ ଏମିତିରେ ବି ଆମର ବହୁତ ଏମିତି ପିଲା ଅଛନ୍ତି କି ବହୁତ ତାଙ୍କର ପରିବାରରେ ବହୁତ ଅ ଆ କେହି ରୋଜଗାର କଲା ଭଳିଆ ନାହାନ୍ତି ପାଠ ପଢିବାକୁ ବହୁତ ଅସୁବିଧା ହଉଥିବ କି ସେମାନେ ଅସୁବିଧା ସମ ମାନେ ହେଇଛନ୍ତି ମୋର ବି ବହୁତ ଗୁଡାଏ ସାଙ୍ଗ ଅଛନ୍ତି, ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ପାଠ ପଢିଲା ବେଳେ ଆ ପଇସା ପତ୍ର ମାନେ, ତାଙ୍କ ଘରେ ଚଳିବାକୁ ତ କଷ୍ଟ, ସେ କଣ ପାଠ ପଢ ଆଉ କିଛି ବି ହଁ ଅଛନ୍ତି କି, ତାଙ୍କର ବାପାଙ୍କର ସେମିତି ତାଙ୍କର କଣ୍ଡିସନ ଠିକ ନାହିଁ। ତ ସିଏ କାମ କଲା ଭଳିଆ, ମାନେ କାମ କୋଉଠି କରିପାରନ୍ତିନି। ତ ସିଏ ନିଜେ ସବୁ ଟିଉସନ କରିକି, ପିଲା ଙ୍କୁ ପାଠ ପଢେଇକି ଯ ଆଗକୁ ଯାଇଛନ୍ତି, ନିଜେ ପଢିକରି ଏବେ, ମାନେ, ସେ ସରକାରୀ ଚାକିରୀ କରଛନ୍ତି କିଏ, ନହେଲେ କିଏ ବିଜନେସ୍ କରୁଛନ୍ତି। ତ ସେମାନେ ବି ବହୁତ ଆଗକୁ ଯାଇଛନ୍ତି, ଆଉ କଷ୍ଟ ତ କଲେ ନିହାତି ତାର ଫଳ ଆମକୁ ମିଳିବ, ଏଇଟା ତ ସଂସାରର ନିୟମ।
ନିହାତି ଭାବରେ, ଯୋଉ କଥା କହିଲେ କି -ମାନେ ସମସ୍ତଙ୍କ ପକ୍ଷରେ ପାଠ ପଢିବା ଟା ସମସ୍ତ ପ୍ରକାର ସମ୍ଭବ ହୋଇନଥାଏ, କାହାର ତ ଅର୍ଥର ଅଭାବ କାହାର ମାନେ ସେମିତି କିଛି ପରିବାର ଅ ବି ଅସୁବିଧା ଥାଏ ଏବଂ କା ପାଖରେ କଣ ସବୁ ସୁବିଧା ଥାଇ ଗରମ କିଛି ପିଲା ତା ପ୍ରତି ପାଠ ପଢା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। କି ଆମେ ପାଠ ପଢ଼ିବୁନୁ, ମୋ ଆମ ଯେହେତୁ ବାପାଙ୍କର ଅଧିକ ପଇସା ଅଛି, ଅଧିକ ଟଙ୍କା ଅଛି, ସେଇ ଟଙ୍କାରେ ହି ଅନ୍ୟ କୌଣସି ନିଜ ସ୍ୱାଧୀନରେ କିଛି ଗୋଟେ ଯେମତିକି, ସୋରୁମ କରିବା, ଦୋକାନ କରିବା କି କୌଣସି ଗୋଟେ ବିଜନେସ୍ ଆରମ୍ଭ କରିବା ସେ ସବୁକୁ ବି କିଛି ପିଲା ଧ୍ୟାନ ଦିଅନ୍ତି ଯାହା ପାଖରେ କି ଭଲ ଅର୍ଥ ଥାଏ ପରିବାରରେ ଭଲ ଅର୍ଥ ଯଦି ଥିବ ତାହେଲେ ସେମାନେ ନିହାତି ଭାବରେ ଆଗକୁ ପଢିବାକୁ ଚାହିଁବେ କିି ଅ ମୁଁ ପାଠ ନ ପଢିକି ସେ ସବୁ କରିବା ପାଇଁ ଚାହିଁବି ଆଉ।
ହୁଁ ଯୋଉ ମମାନ ଉପରେ ଭଲ ଅର୍ଥ ଅଛି ତ ସେମାନେ ତ ସହଜରେ ପାଇଯିବେ। କିନ୍ତୁ ଯୋଉମାନଙ୍କର ଅର୍ଥ ନାହିଁ ବି ତ ସେମାନେ ବି କିଛି ଜଣ ଅଛନ୍ତି ଏମିତି ମାନେ ପରିଶ୍ରମୀ ଲୋକ ସେ ଛୋଟ ଦୋକାନରୁୁ ଆଜି ମାନେ ହେଇଯାଇଛନ୍ତି କୋଟିପତି ହେଇଛନ୍ତି ଆ ସେ ଆଖି ଆଗରେ ବହୁତ ତାର ଉଦାହରଣ ଅଛି ଆଉ ଛୋଟ ମାନେ ଏମିତି ଠେଲା ଗାଡି ପକେଇକି ବି ସେମାନେ ବହୁତ ଆଗକୁ ଯାଇଛନ୍ତି କି କୁକୁଡା ଚାଷ ମାଛ ଚାଷ ଚିଙ୍ଗୁଡି ଚାଷ ଏସବୁ କରିକି ବି ବହୁତ ମାନେ ପଇସା ଉପାର୍ଜନ କରୁଛନ୍ତି। ଯୋଉଟା କି ଜଣେ ଚାକିରି କରିକି ବି ସେତିକି କରିବା ତା ପାଖେ ସମୟ ଲାଗେ
ନିହାତି ନିହାତି ନି ବହୁତ ଭଲ କଥା ଆ ବି ଏବେ ଟିକେ ମୁଁ ବ୍ୟସ୍ତ ରହିବି ଆଉ ମୁଁ ଆମ ବାର୍ତ୍ତା ବେଳକୁ ଏଠି ସମସ୍ତେ ଚାହିଁବି ଆଶା କରୁଛି ତମେ ବି ମାନେ କଥା ହେଇକି ଭଲ ଲାଗିଥ ତମକୁ
ହଁ ଆମର ଯାହା ଡିସକସନ ତମକୁ ଭଲ ଲାଗିଥିବ ଆଉ ହଁ ଏଇଠି ଆମେ ରଖିବା ଆଉ। ଆ ହ ଧନ୍ୟବାଦ।